ହଭାରତ ହ ହାଲୋ
ହାଲୋ
ହଁ ହଁ ଆଉ କଣ କରୁଥିଲ।
ବସିଛି।
ହ ବସିଛ ଆ ମୁଁ ମୋ ମାଉ ସହିତ କଥା ହଁ ମୋ ମୁଁ ମୋ ମା ସହିତ କଥା ହଉଥିଲେ ସେ ଗୋଟେ ପରୀକ୍ଷା ଦେଇଥିଲେ କେମିତି କଣ ହେଇଥିଲା ସେଇ କଥା ସେ କହୁଥିଲେ ସେ କଣ ବୋଧେ ଭୁଲ ଭାଲ କରିକ କିଛି ଛାଡି ଦେଇକି ପଳେଇ ଆସିଛନ୍ତି ଆଉ କିଛି ପଛନ୍ତି ଏମିତି ସବୁ କରିକି ଆସିଛନ୍ତି ଆଉ।
ଏବେ ଏକ୍ଜାମ
ହଁ ସେ କଣ ଦେଇଥିଲେ ଏକ୍ଜାମ ଟା ଦେଇକି ଆସିଛନ୍ତି।
କୋଉଡା
ହଁ ଗୋଟେ କଣ ଏଜାମ ଗୋଟେ ଥିଲା ସେଇଟା ଦେଇକି ଆସିଛନ୍ତି ଆଉ ସେି କଣ ହେଲା ନା ଆମେ କଣ ପରୀକ୍ଷାରେ କଣ ଆ ପୁରା ପୁରା ଧ୍ୟାନ ସହକାରେ ଆମେ କଣ ସବୁ ଯୋଉ ଉତ୍ତର ଟା ଦବା କଥା ସବୁ ଗୋଟି ଗୋଟି କରିକି ପଢିବା କଥା। ସବୁ ଗୋଟେ। ଟିଗଟି କରିକି ପଢିବା କଥା ତାପରେ ଯାଇକି ଆମେ ତାର ଉତ୍ତର ଟା ଦବା କଥା ସେି କଣ ନା ସେ ମାନେ ପ୍ରଶ୍ନ ଟାକୁ ପଢିଛନ୍ତି ଅଧା ପ୍ରଶ୍ନ ପଢିକି ଉତ୍ତର ଦେଇ ଦେଇଛନ୍ତି ଫୁଲ ଟା ପଢିଥିଲେ ପୁରା ଟା ପଢିଥିଲେ ଆମେ ଆନ୍ସର ଟା ମାନେ ତାର ଉତ୍ତର ଟା ଆମେ ଠିକ କରିବା ସେମିତି କରି କିଛି ଭୁଲ କରିକି ଆସିଛନ୍ତି କିଛି ତାଙ୍କର କୋଶ୍ଚିନ ଠିକ ମାରିଛନ୍ତି କିନ୍ତୁ ଯୋଉ ତାଙ୍କ ଆନ୍ସର ଯୋଉ ପେପର ଟା ରହିଲା ସେଥିରେ ସେ କରିନାହାନ୍ତି ଏମିତି କରିକି ଆସିଛନ୍ତି ଆଉ। ଆଉ ସବୁ ଭଲ
ହଁ। ମୋର ସବୁ ଭଲ ପାଠ ପଢା ତମର କେମିତି ଚାଲିଛି।
ପାଠ ପଢାର ତାର ସେ ଟିକେ ଚାଲୁନି ତାର ଦେହ ଏବେ ଟିକେ ଖରାପ ଅଛି ତ ଆଉ ଚାଲୁନି ଆଉ ଭାବୁଛି ପଡେ ବୋଲି କିନ୍ତୁ ହେଇପାରୁନି ଆଉ। ଆଉ ତମେ ତମର ପାଠ ପଢା କେମିତି କଣ ଚାଲିଛି?
ମୋର ବହୁତ ବଢିଆ।
କେମିତି କଣ ଚାଲିଛି? ପାଠ ପଢିବା କଥା ନା ଘର ଲୋକ ଏତେ ପରିଶ୍ରମ କରିକି ଆମକୁ ପଇସା ଖର୍ଚ୍ଚ କରିକି ପଢଉଛନ୍ତି ଆମେ ଯଦି ନ ପଢିବା ତ କିଛି ମୂଲ୍ୟ ରହିବନି ନା ସୋଇ ବଢଆ କଥା ପଢ ଭଲ ମଣିଷ ହୁଅ ଆଉ ଖାଇ ସାରିଲାଣି ଖାଇସାରିଲାଣି ଆଉ କଣ କରୁଥୁଲ ତେବେ? କଣ କରୁଥୁଲ ତେବେ?
ମୁଁ
ଆତ୍ ହଁ
ଇ
ଆଉ ତମେ ଚୁପ ହେଇକି ରହିଯାଉଛ। ହେ ଆମର ଆଜି ପିଠା। ପିଠା ପିଠା ସେ ସକାଳ ଆଣ ଟିକେ ଥିଲା ସେଆକୁ ବୋଉ ଭାବିଲା ଆମର ଚକୁଳି ପିଠା। ଆଚ୍ଛା ତୋମେ ତ କହୁଥୁଲ ତମ ତୋମର ସେଠି ସମସ୍ତେ କଣ ନା ନା ଅ, ସେଟା ତ ପଛରେ ତୋମେ କହୁଥୁଲ ନା ତୋମର ସେଠି ସମସ୍ତେ କାମ କରନ୍ତି, ଭଲ ଶିଖନ୍ତି ଘର ଲୋକ କୁହନ୍ତି କାମ କର, ଆଉ ତୋମେ ତ ଜାଣିଥିବ ପିଠା କେମିତି ଚକୁଳି ପିଠା କେମିତି ହୁଏ?
ଆମର ଏଠି ସମସ୍ତେ ଛୋଟରୁୁ ବ ଆମର ଏଠି ଛୋଟ ରୁ ବଡ ସମସ୍ ସେ କାମ କରନ୍ତି, ନା
ଆଉ ଯାଉଚ।
ଭଏସ୍ କଟ୍ ହଉଚି ସେଥିପାଇଁ।
କହିଲ ଚକୁଳି ପିଠା କେମିତି ହୁଏ?
କହିବି। କହୁଚି ଗୋଟେ ଏଇ ଉଁ, ଚକୁଳି ପିଠା ର।
ହଉ କୁହ, ହଁ କୁହ କୁହ।
ଅଟୁନ ଏ ଟୁନା ଟୁନି ଭାଇ ଭଉଣୀ ଆଣିଲେ ଯାଅ ଟୁନା ଟୁନି ଭାଇ ଭଉଣୀ ଆଣ ଆଣିଲେ ଚାଉଳ ଚୂନା ବିରି ବାଟିଲେ ଚକୁଳି କଲେ କହିଲେ ଚଟ ଅନା ଚକୁଳି ଚିନି ଚଟଣି ଖାଇ
ନା କବାଟ ଖୋଲି କହିଲା ଟୁନା ବାଘ ମାମୁଁ ହେ ଆସ ତ ଚକୁଳି ଚିନି ଚଟଣି ଖାଇ ଚଉକି ଉପରେ ବସ ଚଉକି ଗଲ
କ ଚଉକି କଲା କଟ ମଟ ବାଘ ମାମୁଁ ଛଟପଟ।
ଯାହା ହଉ ତମେ ଭଲ କବିତା କହୁଛ। ହଉ ତମେ ଭଲ କବିତା କହୁଛ ଆମକୁ ବି ଶିଖାଅ ଆମେ ବି କବିତା ଶିଖିକି ଆଗକୁ ବଢିବାକୁ ଚାହୁଁଛୁ।
ହଁ ମୁଁ ହଉଛି ଓଡିଆ ସମ୍ମାନର ଛାତ୍ରୀ ସେଥିପାଇଁ
ଯାହା ହଉ ଆମ ଓଡିଶାକୁ ଆଗକୁ ନିଅ ଓଡ଼ିଆ ଭାଷା କୁ ହିନ୍ଦୀ କର ବଢ଼ାଅ ସମସ୍ତଙ୍କୁ ଜଣାଅ
ହୁଁ।
ଯେମିତି ସମସ୍ତେ ଓଡିଆକୁୁ ଭଲସେ କହିପାରିବେ।
ହଁ।
ଆଉ ଆଉ ଆଉ କଣ ହୁହ ଚୁପ୍ ରହିଲେ ହବ ନା ବହୁତ ଦିନ ପରେ ଆମେ କଥା ହଉଛନ୍ତି ଆଉ ତମକୁ କେତେ ଦିନ ହେଲାଣି ଦେଖିବ।
ଭଜିରରେ ଖାଇଲେ।
ହଁ ପା ତମେ ଯୋଉ ବାସନ ମାଜିଥିଲ ବାସନ ମାଜି ପୁରା କଳା ହାତରେ ଲାଗି ଯାଇଥିଲା ପାଣି ଛାଟ ଛାଟି ହଉଥିଲ।
ଆଉ କଣ ସେ ମତ ମିଳିବ
ନା ନା ମିଳିବ ନା ଯେବେ ଆମେ କରିବା ଯଦି ଆଉ ଥରେ ଯଦି କେବେ ଭୋଜି ହୁଏ ତାହେଲେ ମିଳିବ ମଜା।
ହଁ କାଲି ପାଇଁ କଣ ପ୍ରିପାରେସନ କଲନି
ହଁ କାଲି ପାଇଁ କାଲି ମୁଁ ଆ ଯିବିନି କାଲି ମୁଁ ଟିକେ ଗୋଟେ ମନ୍ଦିର କ ଯିବାର ଅଛି ତାରିଣୀ ମନ୍ଦିର ତ କାଲି ଯାଇପାରିବିନି ଦେଖିବା କଣ ହଉଛି ଆଉ ସମୟର ଅଭାବ ତମେକୁ ଯେତେ ଭଲସ ଆମେ ବ୍ୟବହାର କରିବା ସେତେ ଆଗକୁ ଯିବା।
ହଁ। ରଜ ପାଇଁ କଣ ମ କଣ
ଏ ରଜ ପାଇଁ ଆମର ଗୀତ କିଛି ଆମକୁ କିଛି କରିନି ଅ ଦେଖିବା କଣ ହଉଛି ଆଉ ରଜ ଆସିଲେ ଯାଇି ଜଣା ପଡିବ ଯେ ଏଇୟଆ କରିବି ସେୟଆ କରିବି ହଁ ଥରେ ଆମେ ଯାଇଥିଲୁ ଏଇ ଦି ତିନି ବର୍ଷ ତଳେ ଆମେ ରଜରେ ଯାଇଥିଲୁ ଗୋଟେ ଜାଗା ବୁଲିବାକୁ ସେଠି ଫଟ ଫଟ ବି ବହୁତ ଉଠେଇଥିଲୁ ବହୁତ ଜାଗା ଯାଇଥିଲୁ କିନ୍ତୁ ଆର ବର୍ଷ ଆଉ ଯାଇନି କି ଏ ବର୍ଷ ଦେଖିବା କଣ ହଉଛି ଏତେ ତ ଗରମ ହଉଛି।
ମୁଁ ତ ରଜ ପାଇଁ ଏ ଦିଟା ଡ୍ରେସ ଆଉ। ଯିବୁ ଆ ମନ୍ଦିର ବୁଲିବାକୁ ଆଉ।
ହଁ କାଲି ଯିବୁ ଆଉ ସମସ୍ତେ ମିଶିକି ପରିବାର ଲୋକ
ହଁ। ମୋ ଭଉଣୀ ମୁଁ ଆଉ ସାଙ୍ଗ ଜଣେ ଆଉ। ତାଙ୍କ ଭାଇ ଭଉଣୀ ଆଉ।
କଣ ହେଲା?
ମୋ ସାଙ୍ଗ ଆଉ। ଜୟ ଜ
ଓ ଭଲ ବୁଲ ବୁଲିବା ଟା ବି ଭଲ ସବୁବେଳେ ଆଉ ଘର ଭିତରେ ପଶିକି ରହିବ ନା। ବୁଲିଲେ ଆମକୁ ଟିକେ ଖୁସି ମିଳିବ ଆନନ୍ଦ ମିଳିବ ତାପରେ ଯାଇକି ଆମେ କିଛି ଭଲ ଲାଗିବ କରିବା ପାଇଁ।
ହଁ ରଜରେ ଦୋଳି ଦୋଳି ଖେଳିବୁ ଗୀତ ଗାଇବୁ ରଜ ଦୋଳି ଗୀତ
କି ଗୀ
ଆଉ ନାଚ ନା ଛଅ